ହାଲୋ
ହଁ।
ଆଉ କଣ ଖବର ତମର?
ଖବର କଣ ଆଜି ପାଗ ଏମିତି ହେଲାଣି ଟିକେ ଖରା ପାଗ। ଗରମ୍ ଲାଗୁଚି।
ହୁଁ, ଆଉ ବର୍ଷା ହେଇଥିଲା ନା ତମ ଆଡେ କାଲି?
ନା କାଲି କ ପବନ ହେଲା ଆମ୍ବ ଖାଲି ଖସି ପଇିଲା ସବୁ ଗଛରୁ।
ଉଁ, ହୁଁ ନା ଆମର କଣ କହିଲ ହୁଁ?
ଆମର ହେଲା କଣ କହିଲ କାଲି ପବନ ତ ଯାହା ହେଲା ହେଲା ଏକାଥରେ ଆସିଲା ପୁରା ଜୋରରେ ବର୍ଷା ବର୍ଷା ହେଇଛି ଆଉ ପ୍ରବଳ ବର୍ଷା କାଲି ଆମ ପଟେ।
ଅ ବର୍ଷା ହଁ ବର୍ଷା ହେଇଛି ତ ଟିକେ ଥଣ୍ଡା ଲାଗୁଛି ପାଗ ଟା ଆଉ।
ଉଁ, ଆମର ହେଲାନି ବା ଆସିଥିଲା ଆଉ ଉଠେଇକି ପବନ ହେଇକି ଖାଲି ପଳେଇଲା ଆମର ସବୁ ଆମ୍ବ ଖସି ପିଲା ଆମ୍ବ ସବୁ ଗୋଟେଇକି ରଖିଛୁ। ଆମ୍ବସରା କରିବୁ।
ପାଚିଗଲାଣି ଆମ୍ବ ପୁରା ନାଇଁ କି।
ହୁଁ। ଆମ୍ବ ସବୁ ପାଚିକି ପଡିଲା ଆମ୍ବସରା କୁଟିକି ହଉଚି ସେରା
ଉଁ।
ହୁଁ, ଆମର ଆମ୍ବସରା କରୁ ଆମ୍ବୁଲ, ଆମ୍ବରେ କଞ୍ଚା ଆମ୍ବରେ ଆମ୍ବୁଲ ଆଉ ଆଚାର
ଅହଁ ଏଇ ମାନେ କଣ ଏଇ ଆମ୍ବ ସିଜନ ଟା ତ ସବୁ ସବୁ ଘରେ ଘରେ ଆମର ଆଚାର, ଆମ୍ବୁଲ, ଆମ୍ବସରା, ଏମିତି ଚାଲିବ ଆଉ।
ହଁ, ଏମିତିରେ କଣ କିଣିକି ଆଣନା ଆଜି ଆଣି ଆଠ ଦିନରେ ସରିଜିବ। ଏମିତି ଘରେ ବନେଇକି ରଖିଥିଲେ ଆମେ ବର୍ଷ ସାରା ଖାଇପାରିବା
ହଁ। ଆଉ ଆମର ବି ସେମିତି ଆଚାର ବନେଇଚନ୍ତି ଆମ୍ବୁଲ ବନେଇଚନ୍ତି। ଆଉ ହେଲା କଣ୍ କହିଲ କରିଚନ୍ତି ସେମିତି ଆଉ।
ହୁଁ ଆଚାର ସବୁ ଘରେ କରନ୍ତି।
ହଁ ଘରେ କରନ୍ତି ଘରେ କଣ କହିଲ ଗୋଟେ ଗୁଡ ପକେଇକି ଆଚର କରନ୍ତି ମିଠା। ହଁ। ଓ ଆଉ ଗୋଟେ ହେଲା କଣ କହିଲ ଖଟା ବେସର ଫେସର ଦେଇକି କରନ୍ତି।
ତମେ ଶିଖିଚ ତା ନେ ବନେଇ?
ବନେଇ ଶିଖିିନେଇଁ କିନ୍ତୁ ଆ ଦେଖିଚି ଆଉ ବନେଇଲେ ବ
ଆଉ କଣ କହିଲ ମାନେ ଆମର ହଉଚି ଆଚାର ତ ବନା ହୁଏ ବନେଇକି ରଖ୍ ରଖନ୍ତି। ଆଉ ଆମ୍ବସରା ବି ବନାନ୍ତି।
ହୁଁ।
ଆଉ ଆମ୍ବୁଲ ବି ପ୍ରବଳ ବନାନ୍ତି ପ୍ରବଳ କଣ କହିଲେ ଆମ ବାଡିରେ ବହୁତୁ ଆମ୍ବ ଗଛ ଅଛି। ଆଉ- ହୁଁ। ଯଉ ପବନ ଯଉ ଦଉନି କାଳ ବୈଶାଖୀ ବର୍ଷା ପବନ ହଉଚି। ଆଉ ସେଇ ବର୍ଷା ପବନରେ ସବୁ ବହୁତ୍ ସାରା ଆମ୍ବ ଗଳି ପଡେ। କଞ୍ଚାରେ।
ହୁଁ।
ହୁଁ ଖସି ପଡେ ଯେହେତୁ ସେରା ସବୁ ଆମ୍ବୁଲ ଫାମ୍ବୁଲ କରିଦିଅନ୍ତି ଆଉ।
ହୁଁ। ଆଉ ଏମିତି କରିକି ସିଜିନ୍ ରେ ରଖିଥିବା କୋଳି ସିଜିନ୍ ରେ ଆମେ କୋଳିର ଗୋଟେ ଆଚାର କରୁଚୁ ଆମେ।
ହୁଁ। ଆଉ କଣ କହିଲ ଆମର ହେଲା ଆମ୍ବୁଲ ସମସ୍ତଙ୍କର ପ୍ରିୟ। ପ୍ରିୟ କଣ କହିଲେ ଆ-ଆମର ହଉଚି ବେସର ଦେଇକି ଆମ୍ବୁଲ ଦେଇକି ଯଉ ତରକାରୀ କରାଯାଏ ସେଇଟା ଆମର ସମସ୍ତଙ୍କ ଫେବରଟ୍ ତରକାରୀ ବହୁତ୍ ଭଲ୍ ଲାଗେ। ତ ଆଉ ହରଡ୍ ଫରଡ୍ ଡାଲିରେ ବି ଖଟା ମିଠା ଦେଇକି କରନ୍ତି ଆମର। ଆଉ ସେଟା ବି କରନ୍ତି ତା ସହିତ ମାଛରେ ବିଲାତି ଫିଲାତି ପକେଇକି ତର୍ ତରକାରୀ କଲେ ବି ମାଛ ତରକାରୀ କିନ୍ତୁ ଆମ୍ବୁଲ ଆମର ପକେଇକି ଖାଇବା ପାଇଁ ଟିକେ ବେଶୀ ଭଲ୍ ପାଆନ୍ତି।
ହାଲୋ।
ହାଲୋ।
ହୁଁ।
ତମେ ଯାହଉ ଆଚାର ସବୁ ବନେଇକି ରଖିଚ ଆଉ ଆମର ଆମ୍ବ- ପାଚିଲା ଆମ୍ବ ଖାଅ?
ହଁ ପାଚିଲା ଆମ୍ବ ଖାଏ ସେମିତି ଏତେ ନୁହେଁ ଆମର କଣ କହିଲ ଆମ ନଈଆଡେ ଗୋଟେ କଣ କହିଲ ଆମ୍ବ ଗଛ ଗୋଟେ ଅଛି ଦିଟା ଆମ୍ବ ଗଛ ଅଛି ଗୋଟେ କଲିମି ଗଛ ଟା ଆଉ ଗୋଟେ ମାନେ ଆମ୍ବ ପୁରା ପାଚିଲେ କଣ କହିଲ ବାଇଗଣ ପଲେଇ ଯେମି ମାର୍କେଟରେ ବିକ୍ରି ହଉନି ମାନେ ସେଇଭଳିଆ ତାଠୁ ଆହୁରି ବଢ଼ିଆ ମିଠା ଟେଷ୍ଟ ପୁରା ମିଠା ମାନେ ଭଲ ମିଠା ଆଉ ପୁରା ନାଲି ପଡ଼ିଯିବ ସେ ଆମ୍ବ ଟା ମାନେ ଏତେ ଟେଷ୍ଟ ରାସ୍ତା କଡ଼ରେ ଅଛି ନା ନଈପଟ ବନ୍ଧ ସାଇଡ ରେ।
ଆଉ ସେଟା କଣ ଆମର ଏତେ ଆଣିପାରନ୍ତିନି କିନ୍ତୁ କେ ତେବେଳେ କଞ୍ଚା ଯଦି ପାରିକି ଆଣିକି ପାଚେଇବେ ପଚେଇନି ସେଟା ବଢ଼ିଆ ଟେଷ୍ଟ ଲାଗେ।
ହୁଁ ଧ ନଈ ଅଛି ନା?
ହୁଁ।
ନଈରେ ଗାଧେଇବା ସବୁ ଗାଧୋଉଥିବେ ଲୋକ।
ହଁ କଣ କହିଲ ଆମେ ଯେତେବେଳେ ଛୁଆ ହେଇଥିଲୁ ନା ଆମେ ଛୁଆ ବେଳେ ନଈ କୁ ଯାଉ ଗାଧୋଇବା ପାଇଁ ମାନେ ସମସ୍ତେ ପ୍ରାୟତଃ ଯାଆ ତି ଏବେ କଣ ସମସ୍ ସଙ୍କ ଘରେ କଣ କହିଲ ଟିୱଲ ହେଇଗଲାଣି ନା ଆଉ ସମସ୍ତେ ଟ୍ୟାପ ଲଗେଇ ଦେଲେଣି। ଆଉ ମଟର ଲଗେଇ ଦେଲେଣି ତ ନଈ କୁ ତାପରେ ଏବେ ଲୋକମାନେ ଜାଇଁଲେଣି ଯେ ନଈ ପାଣିରେ କେତେ ଆଡ଼ୁ କେତେ ଆଡ଼ୁ ଅସନା ହୋଉଛି କିଏ କଣ ଅସନା କରୁଛନ୍ତି ପକଉଛନ୍ତି। ତ ନଈରେ ସେଥିପାଇଁ ତ ଏତେ ଲୋକ ଗାଧୋଉ ନାହାନ୍ତି।
ହଁ ଏବେ ଆଜିକାଲି ଘରେ ସ୍ ସବୁ ସୁବିଧା କରି ଦେଲେଣି।
ଉଁ ତାପରେ କିଛି ହୁଁ କିଛି ଲୋକ ଅଛନ୍ତି ଯୋଉମାନେ ବୁଢ଼ା ବୁଢ଼ୀ ଲୋକ ଏଜେଡ଼େ ଲୋକ ଅଛନ୍ତି। ସେମାନଙ୍କର ଅଭ୍ୟାସ ସେଇଠିକି ଯିବା ତ ସେମାନେ ସେଇ ନଈ କୁ ନିହାତି ଯିବେ।
ହଁ। ସେମାନେ ଆଗରୁ ଗାଧେଇ ଆସିଛନ୍ତି ବୟସ୍କ ଲୋକ ଘରେ ବି ତାଙ୍କୁ ଭଲ ଲାଗେନି ସେ ସେଠି ଆମେ କଣ ଆମେ ଟେକା ପାଣି ମାନେ ମଗରେ ଢାଳି ହୋଉଛନ୍ତି। ସେମାନେ କଣ ବୁଡ଼ି କି ହୋଉଛି ଗାଧେଇବେ।
ହୁଁ। ହୁଁ ଆଉ କଣ କହିଲ ଆମର କଣ କହିଲ ଆମେ ଯେତେବେଳେ ଛୁଆ ହେଇଥିଲୁ ନା ଶନିବାର ରବିବାର ଆସିଲା ମାନେ ଆମର ଗୋଟେ ଖୁସି। କେମିତି ଆମେ ଜିମୁ ହୋଉଛି ନଈକୁ ଗାଧେଇବା ପାଇଁ। କୁଲ ଛୁଆ ସବୁ ସେପଟେ କଥା ହେଇଯାଇଥିବୁ ଶନିବାର ସ୍କୁଲୁରୁ ଆସିବୁ ମାନେ ବ୍ୟାଗ ପ କେଇ ଦବୁ ନଈ କୁ ଗଲୁ। ନଈ ରେ କଣ କହିଲ ବେଶୀ ଖୁସି ଲାଗେ କେବେ କହିଲ ବର୍ଷା ଦିନରେ ବର୍ଷା ଦିନରେ ପାଣି ଦେଖୁନ ବୋହୁତ ସାରା ଆସିନଥିବ କି ହଁ ପାଣି ଆସିବ ଆମେ ଆମେ ଗୋ ଟେ ଉପରୁକୁ ଯିବୁ ଖସିବୁ ଖସିକି ତଳ ପଟକୁ ଆସିବୁ ପହଁରା ବି ଶିଖି ଦେଇଥିଲୁ ସେଇଥିରେ। ଆଉ ଦ୍
ହୁଁ।
ଡ୍ରେସ ଗୁଡ଼ାକ ରେ ବି ପୁରା ବଢ଼ିଆ ଫୁଟୁକା ହୁଏ ଫୁଟୁକା କରିଦେଇକି ତମେ ତ ଭାସି ଭାସି ଆସିବ ଆଉ।
ହଁ ନହେଲେ ଗରା ହୋଉଛି ଉଗୁଡ଼େଇ ଦେଇଥିବେ। ତା ଉପରେ ପେଟେଇବେ ଆଉ ଟିୟୁ ନେଇ ଯାଇଥିବେ।
ହଁ ପୁଅ ପିଲା ମାନେ ସବୁ କଣ କହିଲ ସେ ଯୋଉ ବଡ଼ ବଡ଼ ଟ୍ରା ଟ୍ରକ ଡ୍ରମ୍ଫର କଣ ସେଇ
ମାନେ ଯାଆନ୍ତି।
ହୁଁ। ଆମର କଣ କହିଲ। ହଁ ନଈ ବଢ଼ି ଆମ ଗାଁକୁ ପୁରା ନଈ ବଢ଼ି ହେଇକି ପାଣି ପସେ।
ହଁ ଯା ହଉ ନଈ ଗଡିର ଦୃଶ୍ୟ ଦେଖିଚନ୍ତି ଆଉ।
ଦେଖି ଦେଖିଚି ମାନେ ସବୁ ବର୍ଷ ଏମିତି ହୁଏ ଆମେ ତ ଛୁଆ ହେଇଥିଲା ବେଳେ ଆମ ଘର ଛାଡିକିରି ପଳାଉ ଆମ ପାଖ ପାଖ ଗାଁକୁ ସ୍କୁଲୁ କୁ ଗଲା।
ହୁଁ।
କିନ୍ତୁ ଏବେ କଣ ଘରଫର ଲୋକ ସବୁ ବିଲିଡିଙ୍ଗି ବନେଇ ଦେଲେଣି ଦି ମହଲା ବନେଇ ଦେଲେଣି। ତାପରେ ଆଉ ହୁଁ ତାପରେ ବନ୍ଧ ଟା ବି ଟିକେ ପଥର ପ୍ୟାକିଂ କରିଦେଲେଣି ତ। ଆଉ ଲୋକ ଏତେ ଡରୁ ନାହାନ୍ତି ଟିକେ ରହିଯାଉଛନ୍ତି ଆଉ।
ହଁ ହଁ ଏବେ ସବୁ ଉପର ଘରକୁ ପଳେଇବେ। ଏକେ ପଳେଇଲେ। ତଳେ ପ୍ରାୟତଃ ଘରେ ପାଣି ପସୁନଥୁବ ବାଡି ପର୍ଯ୍ୟନ୍ତ ପାଣି ଆସୁଥିବ ନା?
ହୁଁ କଣ କହିଲା ଆଗରୁ ଲୋକମାନଙ୍କର ମାଟି ଘର ଥିଲା ନା କାଳେ ଘର ଭାଙ୍ଗିଯିବ ମାଟି
ହଁ ସେଇଟା ସେତେବେଳେ ପଳାନ୍ତି ଆଉ ଏବେ ତ ସବୁ ପିଲର ଦେଇକି ଘର ବନେଇ ଦଉଚନ୍ତି ଯେ ତଳ ପୁରା ସେ ଭାଙ୍ଗିବାରେ ନାଇଁ।
ମୁଁ ତ ଦେଖିଚି ଆମେ ଯେଉଁ ଗାଁକୁ ଆମ ଉପର ଗାଁଟାକୁ ଯୋଉଁ ଯାଉଁ ସେଠି ଆମ ସେ ଯୋଉଁ ବ୍ରିଜ୍ ଅଛି ସେ ବ୍ରିଜ୍ ଉପରେ ଆଣ୍ଠୁ ଆଣ୍ଠୁଏ ଆଣ୍ଠୁଏ ପାଣି ହେଇଥିବ ଆମେ ଯାଇଚୁ।
ହୁଁ ସେତେଳେ ଧର ନିଜ ଗାଁ ରେ ସ୍କୁଲୁ ନଥାଏ ଅନ୍ୟ ଗାଁ ଗଲେ ଆମେ ସେତେବେଳେ ପାଠ ପଢି ପାରନ୍ତିନି। ହୁଁ ଆଉ ଖାଇବା ପିଇବା ସବୁଥିରେ ବି ଅସୁବିଧା ହୁଏ।
ହୁଁ ସବୁଆଡୁ ତ ଅସୁବିଧା ଆଉ ରିଲିଫି ଦେବେ ଆଣିକି ବିସ୍କୁଟୁ ପକେଟେ ପକେଟେ ଚୁଡା ଟିକେ ଟିକେ।
ହଁ। ପ୍ରାୟତ ସମସ୍ତେ ସେଟା କରିଖାଆନ୍ତି। ମାନେ ନଈ ପାଖ ପାଣି ପର୍ଯ୍ୟନ୍ତ ପଯ୍ୟନ୍ତ। ନଈ ବଢି ସବୁ ସେ ଅଞ୍ଚଳରେ।
ହୁଁ ନଈ ବଡି ସବୁ ବର୍ଷ ବର୍ଷା ଦିନ ହବ ମାନେ ଡର ଲାଗେ କଣ ପାଇଁ କହିଲ ବଡ ଲୋକ ମାନେ ରାତିରେ ଶୋଇଥିବେ ନା। ମାନେ ସେମାନେ ଚେଇଁ ଚେଇଁକା ଶୋଇଥିବେ ଜଣେ ଇ ଇଏ ଯିବ ହେ ଟିକେ ସମୟ ଦେଖିଦେଇକି ଆସିବ ତା ଦଶ ପନ୍ଦର ମିନିଟି ପରେ ଆଉ ଜଣେ ଯିବ ଏମିତି ଦେଖିବେ ଦେଖିବେ ଯଦି ବ ତା ନଈରେ ପାଣି ବାହାରିବ ବାହାରିବ ନଈ ପାଣି ବାହାରିଲେ ଗାଁ ଭିତରକୁ ବସିବ ତ ସିଏ ଡାକିବେ ଯଦି ପାଣି ଅଧିକ ହେଇଥିବ ଏ ଉଠରେ ନଈ ପାଣି ବାହାରିଲାରେ ଏମିତି ଡାକିବେ ଜୋରେ ପୁରା।
ହଁ। ଯେ ସବୁ ଦେଖିଥାନ୍ତି ନ ଦେଖିଥିଲେ ତ ପାଣି ପଶିଯିବ ଆଉ।
ହୁଁ ଯୋଉ ଅନେଶତ ମସିହା ବାତ୍ୟା ହେଇନଥିଲା ସେ ବାତ୍ୟାରେ ଆମ ଗାଁ ରେ ପୁରା ଅଣ୍ଟେ ଛାତିଏ ପାଣି ଲୋକମାନେ ବୁଡି ଗଲା ଭଳିଆ। ହେଇଥିଲା।
କଣ କରିବା ସେତେବେଳ ସମସ୍ୟା ଏବେ ଟିକେ ଦୂର ହେଲାଣି।
ହୁଁ ତାପରେ କଣ କହିଲେ ଏବେ ହଉଚି ନିନ୍ୟୁଜୁ ରେ ଟିକେ କହି ଦଉନାହାନ୍ତି କି?
ହଁ ଆଗତୁରିଆ ଟିକେ ସତର୍କ କରିଦଉଚନ୍ତି। ଲୋକମାନେ ସତର୍କ ହେଇଯାଉଚନ୍ତି।
ହଁ ସର୍ତକ ହେଇଯାଉଛନ୍ତି ସେଇଥିପାଇଁ ଟିକେ ଏତେ ଆଉ କିଛି କ୍ଷୟକ୍ଷତି ହଉନି ତାପରେ ସରକାର ଏବେ ସାଙ୍ଗେ ସାଙ୍ଗେ କାମ କରିଦଉଚି ନା ଲୋକଙ୍କୁ ଉଠେଇ ନେଇଯାଉଚି। ଆଉ ସେଇଟା ଯୋଗୁ ବହୁତୁ ଲୋକଙ୍କର କ୍ଷୟକ୍ଷତିରୁ ବଞ୍ଚି ଯାଆନ୍ତି ୟା କଣ ଯାହା ଚାଷ ବାସ ଯିଏ ଧାନ ଫାନ ଚାଷ କରିଥିବ କି କାହାର କିଛି କିଛି ଜିନିଷପତ୍ର ଭସେଇ ନେଇଯିବ ଘର ବା ମାଟି ଚାଟିରେ ଯେଦି ହେଇଥିବ ଭାଙ୍ଗି ଭୁଙ୍ଗା ଦବ ଏଇଆ ଅସୁବିଧା ଆଉ।
ହଁ।
ହଁ ଏବେ ଆମେ ଟିକେ ଶାନ୍ତିରେ ମାନେ ଟିକେ ନିରାପଦ ହେ ରହିଲା ଭଳିଆ ଲାଗୁଛି ବର୍ଷା ଦିନରେ। ନହେଲେ ଆଗରୁ ତ ବର୍ଷା ହବ ଯଦି ଜୋରରେ ଆମକୁ ଡର ଲାଗିବ ଯେ
ଡର ଲାଗିଥିବ ପାଣି ପଶିଆସିବ କି?
ହଁ ପାଣି ପଶିଆସିବ କି, କଣ ହବ କି? ଆଗରୁ କଣ ଟିକେ ଇଏ ହବ ମାନେ କଣ କହିଲ ମାନେ କଣ କହିଲ ଲୋ କ ଜିନିଷ ପତ୍ର ଉପୁରୁକୁ ଟେକିବେ।
ହଁ ନ ଭସେଇ ନେଇଯିବ, ଆଗରୁ ସବୁ ଝୋ ଟ ଯୋଉ ତିଆରି ହୁଏ ନଳିତା ସବୁ ପାଣିରେ ପକେଇଥାନ୍ତି ସିଏ ସବୁ ଭସେଇ ନେଇଯାଏ। ରାତିରେ ନଈ ବଡି ଆସିକି ସେ ସବୁ ଭସେଇ ଯେଇଯାଏ, ଲୋକଙ୍କର କେତେ କ୍ଷତି ହୁଏ।
ହୁଁ।
ଆଉ ହଉ ତାହେଲେ ଯଅ କଣ କରିବ କେବେ ଯିବା ଆଉ।
ହଉ ଆଉ।
ହଁ ନଈବଡି ଦେଖିବା ପାଇଁ।
ହଉ ହଉ ଆସିବ।